ହଁ ଦିଦି, ୟେ ଆଉ ରାତିର ବ୍ୟବସ୍ଥା କଣ?
ରାତିରେ ବୁଟ, ଆଳୁ, କାଙ୍କଡ ସବୁ ପ୍ରେସରରେ ସିଝ ସିଜା ହେଇଯାଇଚି, ଟିକେ ଅଦା ରସୁଣ ଛେଚା ହେଇକି ଟିକେ ଦିଆ ହେଇ ଟିକେ, ସାଧା ମସଲା ଗୁଣ୍ଡ ଫୁଣ୍ଡ ସବୁ ଦିଆ ହ ଟିକେ ତରକାରୀ ହବ ଆଉ। ଆଉ ରୁଟି ଆଉ, କ୍ଷୀର। ଏମତି ଆଉ, ଛୁଆ ଯଦି ଖାଇବେ ଅଣ୍ଡା କି
କ କରିବି ଆଉ।
ହଁ, ସିଏ ରସୁଣ ଅଦା ସବୁ ଛଡଉଚି। କାମରେ ବି ଲାଗିଚି, ଅଟା ଚକଟି ସାଇଲିଣି, ଖାଲି ପୁଅ ଟା ଟିକେ ଆଜି ତଳେ ଶୋଇ ଦେଇଚି, ଖଟ ଉପରେ ଶୋଇ ଦେଇନି। ନହେଲେ ବି ମୁଁ ରୁଟି କରିଦିଅନ୍ତିଣି, ମୁଁ ତଳେ ଶୋଇଚି ବ ଅସୁବିଧା ହବ, ଉଠିଲେ କରିବି ଆଉ, ପୁରା ଗୁଳା
ହଁ, ଆଉ ଟିକେ ଛାଡିକି କରିବେ ଆଉ, ଏବେ ତ କାମ କରୁଛନ୍ତି କୋଉ ବସିଛନ୍ତି କି? ଯେମତି କହନ୍ତି, ଗୋଟେ ଗୁଳିରେ ଯୋଡେ ଶିକାର କରୁଛନ୍ତି ଆପଣ। ଆପଣ, ହେଁ ହେଁ ହେଁ, ଦୋକାନରେ ଦୋକାନରେ ବସି ବସିବେ କାହିଁକି? ଇଆଡେ ପରିବା କାଟୁଛନ୍ତି ପିଆଜ ରସୁଣ ଛଡଉଛନ୍ତି, କଷ୍ଟମର କୁ କଷ୍ଟମର ଦେଖିଲେ, ଇଆଡେ କାମକୁ କାମ ଦେଖ- ଦେଖିଲେ ଆଉ।
ବେଳେ ବେଳେ ଦୋକାନ କରିତିକି ନା, ପନିକିି ଆଉ ତ ଯାହା ପରିବା ପତ୍ର ଗା ସବୁ ଧରିକି ପଳେଇବି, ସେଇ ତ ଦୋକାନରେ ପରିବା ଦୋକାନରେ ତ ସେଇଠି ପରିବା ନା, ବାଛିିବି ସଡା ପୋଚା ଜିନିଷ ଟା ଆଣିବି ଭାରି ନା। ଆ ଯୋଉ, ଯୋଉ ଜିନିଷଟା ସଡି ଯାଇଚି, ସେଇଟା ଆମେ ଖା
ଯେତିକି ଦରକାର, ସେତିକି ଆଣିକି କାଟୁଥିବେ ଆଉ।
ଟିକେ ସେଇଠି କାଟିଦେବି, ମତେ ଯିଏ ଆସିବେ, କହେ ଭଲ ଆଉ ତୁ ବଢିଆ କରୁଚୁ ଆ। ମୁଁ କହିଲି ଆଉ କଣ କରିବି, ସମୟ ମତ- ସମୟ ଅଭାବ, ମୁଁ କଣ କରିବି, ଏମିତି ଆଉ? କଣ କରିବା ଆଉ? କଷ୍ଟ ଟିକେ ଯଦି ନ କରିବା, ଆଉ କେମିତି ସବୁ ହବ?
ଏ କାମ ତ କରୁଛନ୍ତି, ନିଜ ଘରେ ବସିକି କଣ ଅସୁବିଧା କାହିଁକି? କଣ କୋଉଠି ଯାଉଛ ଯାଉଚନ୍ତି ବାହାରକୁ, କିନ୍ତୁ ଭଲ କିନ୍ତୁ, ମତେ କିନ୍ତୁ ଭଲ ଲାଗିଲା?
ନା, ନିଜ ଘରେ ବୋଲି ପା କହିଲି ରୁମ କୁ ପୁରା ଲାଗିଚି, କୁଆଡେ ବାହାରକୁ ବି ଯିବାର ନାହିଁ, ମାନେ କିଛି ନାହିଁ। ନାଇଁ, ଆଉ ମାନେ ମୋର ବି ମାନେ, ଯଦି ଗାଁ ଗହଳି, ମାନେ ବଡ ମାନେ ଦେଢସୁର ହିସାବ ଲୋକ ବି ଅ ଅଛନ୍ତି ମୋ ସହିତ ଆସିବେ ଦୋକାନ କ ନା। ମୋର ସବୁବେଳେ ନାହାନ୍ତି କି ଜଣେ ଜଣେ ଇର୍ଷାଳିଆ ଲୋକ କହନ୍ତି। ହଁ ତୁ ହଁ ଯଦି କଣ ମୁଁ କହିବି? ହଁ, ତୋର ଗୋଟା କଣ ଅଛି ତୁ ଗୋଟେ ଦୋକାନ ଦେଇଛୁ ତୋର ତ ମୁଁ କ ଦୋକାନ ଦେଲେ ବୋଲି କଣ, ମୁଁ ମୋର ମାନ ସମ୍ମାନ ଭଲ ମନ୍ଦ କି କିଛି ନାଇଁ ଦେଢଶୁର ମାନେ ଆସୁଛନ୍ତି ମୋ କାରବାର କରୁଛନ୍ତି କୋଉଦିନ କିଏ କହିଦେବେ ଆର ଉଁ ମୁଣ୍ଡରେ ଲୁଗା ଖସିଥିବ କି ଶୃଙ୍ଖଳ କଣ ଗୋଟା କହିଦେବେ?
ହଁ ହଁ ସିଏ ତ ମାଗିଲେ ଆପଣ ତ ଠିକ୍ ସକେଶ ଉପରେ ରଖିଦେବେ। ତାଙ୍କର ସେ ନେଇଯିବେ, ଆଉ ଥୋଡିଆ ହାତ ବଢେଇକି ଦଉଛନ୍ତି କି।
ରିଚାର୍ଜ କରିବାକୁ ଆସିବେ ନମ୍ବର ଡାକେ ଦେଢଶୁର ମାନେ ମୁଁ ରିଚାର୍ଜ କରିବି ତାଙ୍କର ଆଉ ଜେରସ୍ କରିବାକୁ ଥୋଇଦେଲେ ମୁଁ ଜେରସ କଲି, ମାଗିଲେ ଯାହା ଜିନିଷ ଦେଇଦେଲି କିଛି ଅସୁବିଧା ନାହିଁ। ଆଉ ଜଣେ ଜଣେ ବି ଆସନ୍ତି। ଧର ମୁଁ ଦେଖିବି ମୁ ସେ କୁର୍ କୁରୀ ନେ ସେ ଛିଡେଇକି ନେଇଯାଆନ୍ତୁ ମୁଁ ଏଠି ଅଛି ତ ଆଉ। ଏମିତି ଛାତରେ ନେଇ ପଳେଇ। ଆଜିକାଲି ତ କ୍ୟାସ୍ ଅଳ୍ପ ଫୋନ ପେ ରେ ବେଶୀ ହେଲାଣି ପଇ ସ୍କାନର ରେ ପଇସା ଛଡ଼ିଲେ ଚାଲିଲେ।
ହଁ ତାପରେ ଏମିତିରେ ବି ତ ସେ ହାତକୁ କଣ ଦବ ଇଏ ଯୋଉ ରେକଡିଙ୍ଗ ଅଛି ସେଇଟା କହିବ।
ହଁ ହଁ। ରେ କହୁଛି ଆମ ଫୋନରେ ସେଟି କରିଦେଇ ଫୋନ କହିଲ, ଆଉ ଫୋନ୍ ଟା ଥୁଆହେଇ ଥିବ ଫୋନରେ କହିବ, ମୁଁ ମେସିନ ରଖିନି କାହିଁକି ନା ଚାର୍ଜ ଯେତିକି ପଡୁଛି। କାଇ ମେସିନ ରଖିବି ମୁଁ କୋଉ କୁଆଡେ ବାହାରକୁ ଯାଉଛି। ମୁଁ ତ ସେଇଠି ରହୁଛି ସବୁବେଳେ ମୋ ଫୋନ ମୋର ପାଖରେ। ହୁଁ ଫୋନ ଟା ସବୁବେ ପା- ଆରେ ରହିଲା ମୁଁ ଘରକୁ ଯଦି ଆଇିଲି ମୋର ତ ଏବେ ମନେ ପଡୁନି ବୋଲି ଏମିତି ଅଣ୍ଟାରେ ଖୋସି ଦେଇଥିବି, ଫୋନଟା ଅଣ୍ଟାରେ ଖୋସା ହେଇଥିବ। ମୁଁ ବାଜିବ ମ ଝିଅ ତ ବଢିଆ ମାମା। ତୁ ଅଣ୍ଟାରେ ଖୋଚି ଦେଇଚୁ ତୋ ଅଣ୍ଟରେ ଫୋନ ବା ମାଆ ଲୋ ଥୋଇଦେଲେ ମନ ପଡନି ଏମିତି ଆଉ।
ବାମ ହାତରେ କୋଉଠି ଥୋଇଦେଲେ ନା ସେଇଟା ମନେ ପଡିବନି, ମାନେ ସେ ଜିନିଷ ଟା ସେଇଠି ଥିବ ଆଖି ଆଗରେ କିନ୍ତୁ ପୁରା ଖୋଜେଇବୁ ଖୋଜେଇବ ଯେ ପୁରା ପଛରେ ଲାଷ୍ଟକୁୁ ଯାଇ।
ମୁଁ ଯାଇ ଦୋକାନ ଘରେ ଥିବି ଘରେ ଫୋନ ବାଜିିବ ମୁଁ ଘରେ ଘରକୁ ଯଦି କଣ କରିବେ କହିଛନ୍ତି ଦୋକାନ ଫୋନ ଦେଇି ସିଆଡ଼େ ରେ ବାଯିବ ମୁଁ ପୁଣି ଫୋନ୍ ପାଇଁ ଫେରିକି ଯିବି ନାଁ ନାଇଁ ଅଣ୍ଟା ଖୋଲିଦେଲେ ବାଜିଲେ ବାଜିଲେ ତମେ ଅଣ୍ଟା ଥିବ, ତାହେଲେ ଛୁଆ ବି ଆଉ ନେଇକି ଦେଖିବେ। ପାରିବେନି ସିଏ ବି ଗୋଟେ ମୁଁ ଧର ପଳେଇଲି ଝିଅ ତ କଣ ନେଇଥିବ ଟିକେ ମୁଁ ଟିକେ ଟିକେ ତାର ସିଷ୍ଟମ ବି ବନ୍ଦ।
ହଁ ନାଇଁ ସେଇ ଟାଇମ ରେ ଯଦି ଫୋନ୍ ଟା ଦର ର ହେଲା ମାନଙ୍କର କଷ୍ଟମର ସାମ୍ନାରେ ଠିଆ ହେଇଥିବ ଆପଣ ଫୋନ ପାଇଁ ଯାଇଥିବେ। ତା ଅପେକ୍ଷା ଏଇଠି ରଖିଦିଅନ୍ତି ପାଖରେ ହଁ ସେମିତି ତ ହବ ଆଉ।
ଆଉ ଦୁ କଁ ତ ବସିକି ରହିବ ନା କାହିଁକ ଆଡେ ଘରେ କାମ ଅଛି ନା ଏ ନା ଦେଖ ଚାରିଟାଟେ ଘର ଦ୍ୱାର ଓଳା ହବ। ପାଣି ଟାଇମ ରେ ଆସିଯିବ ପାଞ୍ଚଟା ହେଲେ ପାଣି ପଶିବ। ଅ ସନ୍ଧ୍ୟା ଦିଆହବ, ମାନେ ଛା ତ ଉପରେ ଯାଇକି ଠାକୁର ଘର କୋଠା ଉପରେ। ସେଠି ଏମତିଆ ହବ ସନ୍ଧ୍ୟା ଦିଆହବ ଘରେ ସବୁ ରୁମ ରେ ସନ୍ଧ୍ୟା ଦିଆ ହବ ଦୁ କାନ ଘରେ ସନ୍ଧ୍ୟା ଦିଆ ହବ ଗୁହାଳ ଚୁଲି ସିଆଡ ଗୋଟେ ଘରେ ଅଛି ସନ୍ଧ୍ୟା ଦିଆହବ। ବାପା ବୋଉ ଯୋଉ ରହୁଛନ୍ତି ଗୋଟେ ସିଆଡେ ବାରିଆଡେ ଗୋଟେ ନୂଆ ଘର ହେଇଛି ସିଆଡେ ସନ୍ଧ୍ ସନ୍ଧ୍ୟା ଦିଆ ହବାକୁ ସ ଚଉରା ଅଛି ସନ୍ଧ୍ୟା ଦିଆ ହେବାକୁ ଯିବ ତାହେନେ ଗୋ ଗୋଟେ ଲୋକ ସନ୍ଧ୍ୟା ଦେଲାବେଳେକୁ ତାକୁ ପୁ ପୁ ପୁରା ପଇଁଚାଳିଶ ମିନିଟ ଖଣ୍ଡେ
ପଇଁଚାଳିଶି ମିନିଟ ଘଣ୍ଟେ ପାଖାପାଖି।
ଠାକୁର ପୂଜା କରିବାକୁ ବି ସେଥି ଘଣ୍ଟାଟେ ସଖାଳେ। ଆଉ ସବୁ ଦୁଆର ବନ୍ଧରେ ଫୁଲ ଦିଅ ସବୁଠି ପାଣି ଦିଅ ଏମିତି ଏମିତି ଟିକେ ଟାଇମ ଟିକେ ବେଶି ଯାଏ ମୋ ଝିଅ ବି କରିଦେଲାଣି ଏଥର ପୂଜା ପୂଜି ଟିକେ କରିଦେଲାଣି ତାକୁ କହିଦେଲାଠୁ ଝିଅ ଟିକେ କରିଦଉଛି ଗାଧେଇ ଭୋର କରିଦବା ପୂଜା।
ହଁ। ହୁଁ ଆପଣ ପୁରା ମୋ ମୋ ପରରିକା ଆଉ ଆମର ବି ସେମିତି ମୁଁ ସେମିତି ଦୋକାନ ଯୋଉ ଆଉ ସେଠିକି ପୂଜା କରେ ତାପରେ ଘରେ କଲେ ଏମିତି ଦୁଆର ମୁଁହ ଗ୍ୟାସ ଚୁଲା ଏମିତି ସବୁ ପୂଜା ହୁଏ ନା ଶିଳ ଫିଳ
ପାଣି ଦେଲାବେଳକୁ ଟାଇମ୍ ଲାଗିବ ନା ନାଇଁ ସେଇୟା। କଣ କରିବା ହଉ ଆଉ ଠାକୁରଙ୍କୁ ଅନେଇ
ଆଁ ନା ମ ସେ ତିକ ମାନେ କରିବାନି ଆଉ କଣ କରିବା ଠାକୁର ଆମକୁ ଦେଇଛନ୍ତି ଆଉ ଆମେ ତାଙ୍କୁ ଟିକେ ସେବା କଲେ ମାନେ ଆମର କିଛିଟା ବିପତ୍ତି କମ ପଡିଯିବ।
କମୁଛି କମୁ ବହୁତ କମୁଛି ବହୁତ କମୁ କହିବାର ନାହିଁ ବହୁତ କମୁ ଅଛି। ମୁଁ ମନ୍ଦିର ଯିବି ମନ୍ଦିର ଅଗଣା ଫଗଣା ଟିକେ ଓଳେଇ ଆଳେଇ ଦେବି ଯେତିକି ମୋର ସକ୍ଷମ ପାଞ୍ଚ ଦଶ ମିନିଟ୍ ସେଇଠୁ ଓଳେଇ ଦେଇକି ଆସିବି କୁହେ ନାହିଁ ଛୁଆ ଉଠି ଯିବେ ଆଉ ଆମର ତ ବେଶୀ ଟାଇମ ସତ କଥା ଦି ଦେଇ ଆଉ ଆଜି ବୃଦ୍ଧା ଆଶ୍ରମ କାଲି ଅନାଥ ଆଶ୍ରମ ଆମର ସବୁ ଏଇଥିରେ ବେଶୀ ଜଏନି। ଆମ ଦୋକାନ ବି ବହୁତ ବନ୍ଦ ହଉଛି କଣ କରିବି ଉଦାସ ଷ୍ଟମରେ ଆଜି ଗୋଟେ କଣ ଅଛି ତ! ଆଜି କାହା ଦେହ ଖରାପ ଅଛି ଆଜି ସେଠି ନେଇକି ଚାଲ ସେଠି ଆମେ ସେଠି ଯାଇ ହାଜର। ଆଜି ରବିବାରେ ବି ସିଫ୍ଟ ବେଲି ନହେଲେ ଆମେ ଏତଳୁ ବାହାରିଥାନ୍ତୁ ବାହାରନ୍ତଣୁ କଟକ।
ଆଉ ସେଇ ଟାଇମ ଟା କିଏ ବସେ ଦୋକାନରେ? ହଁ ବନ୍ଦ ଥାଏ ନାଇଁ?
ବନ୍ଦ ଥିବ ଯଦି ଦିଅର
ଦୋକାନ ଟା କେବଳ ଆପଣ ଚଲାନ୍ତି ଆଉ।
ନାଇଁ ସା ମୁଁ ନଥିଲାବେଳେ ସାନ ଦିଅର ଯାଆ ଶଶୁରମାନେ ବି ଦେଇ ଦିଅନ୍ତି କିନ୍ତୁ ବେଳେ ବେଳେ କଣ ଏଇ ଯୋଉ ବାକି ଫାକି ଏ ସବୁ ଜିନିଷ ଆଇଲେ ସିଏ ଟିକେ ହ୍ୟାଣ୍ଡେଲ କରିପାରିବେନି ଶ୍ ସିଏ କହିବେ ଆମେ କହିବୁନି ମୁଁ କହିବି କହିଦବ ସିଏ ନାହିଁ ଚାବି ନେଇଯାଇଛି, କିନ୍ତୁ ସିଏ ଦେଇଦିଅନ୍ତି ଫୋନ୍ କରିବେ ଏଇ ଲୋକ ଆଇଛି ତାକୁ ଏଇ ଜିନିଷ ଟା ଟିକେ ଦେଇଦିଅ ସିଏ ଦେଇଦେବେ। ଆଉ ମେଡିକାଲରେ ମାନେ ଯୋଉ ଲୋକଙ୍କୁ ଯୋଉ ଏଇନା ଖାଇବା ଟା ଦିଆହେବ କଣ ସିଏ ଦେଖ ଏ ସି ବି ମେଡିକାଲରେ କେତେ କେତେ ଦେଶ ର ରୋଗୀ ଆସୁଛନ୍ତି କହିଲେ? ଖାଇବାକୁ ପାଉନାହାନ୍ତି ଯୋଉ ଦୁଃଖରେ ବସିଥିବେ ଏଇନା ବର୍ଷାରେ ନା ବହୁତ କଷ୍ଟରେ ରହିଥେବେ। ମାନେ ଆମ ଗାଡି ଖାଲି ଲାଗୁ ଲାଗୁ ଲୋ ଲୋକ ଆସି ଯେମତି ଲାଇନ ହେବେ ମାନେ ଆପଣଙ୍କୁ ଥରେ ଆସିଲେ ଏତେ ଖୁସି ଲାଗିବ
ହଁ। ଯାହା ବି ହଉ ଚାରି ମାନେ ଚାରିଆଡୁ ଟିକେ ବିଜନେସ କରୁଛନ୍ତି ବୋଲି, କି ସଂସ୍ଥା ଗୋଟେ କରୁଚନ୍ତି ବୋଲି ଭଲ ଲାଗୁଚି ଆଉ।
ନାଇଁ ନାଇଁ ସ ନାଇଁ ସଂସ୍ଥା ଆମେ କରିନୁ ମାନେ ସଂସ୍ଥା କରିଚନ୍ତି, ଆମେ ସ୍ୱଳ୍ପ ପାଶହ ଦେଇ ଦେଲୁ ଦୁଇଶହ ଦେଇଦେଲୁ ଏମିତି ଆମେ ଏତେ କଣ ଦେଇପାରିବୁ ହଁ ସେ ମାନେ ଦୁଇଶହ ଅଢେଇଶହ ମେମ୍ବର ହେଇକି ଗୋଟେ କରିଚନ୍ତି ସଂସ୍ଥା, ଆମେ ସେ ମେମ୍ବର ରେ ମୋ ପୁଅର ଜନ୍ମ ହେଲା ବେଳେ ମୁଁ କହିଲି ଆମେ ଯୋଉ ଲାଇନ ଠିଆ ହେଇ ଖାଇଚୁ ମୁଁ କଣ କଲେ ମୁଁ ସେଇଟା ସୁଝିବି, ମାସେ ମୁଁ ଖାଇଚି ନା ମାଗେଣା। ମୁଁ ସେ ଋଣ ଟା କେମିତି ସୁଯିବି? ମୁଁ ସେଇଠୁ ଆସିକି ସାଙ୍ଗେ ସାଙ୍ଗେ ଦେଖିଲି ଆମର ଗୋଟେ ଗ୍ରୁପ ହେଇଥିଲା, ମୋ ଦୋକାନରୁ ସଉଦା ନଉଥିଲା ମୁଁ ସେ ସେତେବେଳେ ମୋ କତିରେ ପଇସା ନଥାଏ ପଚାଶ ଟଙ୍କା। କୋଡିଏ ଟଙ୍କା ମୁଁ ବି ତାଙ୍କୁ ଦେଇଛି, ମାନେ ନିଅ ତମ ପଇସାରେ ମୁଁ ପଇସା ଟା ମିଶା, ମୋର ଅଧିକା ହବ ମୁଁ ଦେବି ଏବେ ତମ ପାଖରେ ଠାକୁର ହେଲାଣି ମୁଁ ତାଙ୍କୁ ବି ଫୋନ ପେ ରେ ପାଞ୍ଚ ହଜାର ଦଉଛି, ମନ ଦୁଃଖ ନହିଁ। ତାପରେ ଧୀରେ ଧୀରେ ସେମାନେ ପରିବା କାଟୁ ଥିଲେ ମତେ, ମୁଁ କହିଲି ତମେ ଟିକେ ଟମାଟୋ ଫମାଟୋ ଖଟା କରୁନ। ଏ କିଏ କାଟିବ ମତେ ଦେଇଦିଅ ମୁଁ କଟିବି ନା ସତରେ କାଟିଦ ମୁଁ କହିଲି ହଁ। ତାପରେ ଧୀରେ ଧୀରେ ପୁରା ଗାଡି ଲଗେଇକି ଆଣି ଶନିବାର ଦିନ ଆମ ଦୁଆରେ ଥୋଇଦେଇ ଯାଇଚନ୍ତି ପରିବା।
ଯାଆ ହଉ।
ହେଲା ଆଳୁ କୋଡିଏ ପଚିଶ କିଲେ।
ସବୁ କାମ କରିଦଉଛନ୍ତି ଆଉ କଣ ଅଛି।
କୋଡିଏ ପଚିଶ କିଲୋ ଆଳୁ କଟା ହଉଛି, କୋଡିଏ କିଲୋ ଭଳିଆ କଖାରୁ କଟା ହଉଛି। ଆଉ ସବୁ ପରିବାରୁ ତିନି ଚାରି କିଲୋ ଭଳିଆ କଟା ହଉଛି। ଚାଉଳ ଅନ୍ନ ହଉଚି ତିରିଶ କିଲେ। ଭାତ, ଡାଲମା, ଖଟା ଯାଉ ତାର ଗୋଟେ ଗାଡି ଅଛି ଆଉ। ଅଟ ନେଇକି ଯାଉଚି ଆଉ ସେଠି ଲୋକ ମାନେ ଲାଇନରେ ଠିଆ ହଉଚନ୍ତି ଆଉ ମୁଁ ମୋ ଝିଅ ପୁଅଙ୍କର ଯୋଉ ଜ ନ୍ମ ଦିନରେ ମୁଁ ମାନେ କିଛି ନ କରିକି ମୋର କରିଦେଇଚି ସବୁ ମେଡିକାଲରେ ନେଇକି ଖାଇବା କି ନହଲେ ବିସ୍‌ କୁଟୁ ସବୁ ଦେଇ ଦଉଛି ଏଥର ହଁ ଆମର ଯୋଉ ଆନ୍‌ ଆନିବର୍ଷରି ହେଲା ଆମେ ବୃଦ୍ଧାଶ୍ରମ ପଳେଇଲୁ, ସେଠି କିଛି ରୁ ରହିଚନ୍ତି ସବୁ ମା ମାନେ ଯୋଉ ବୁଢା ଲୋକ ସ ସବୁ ରହିଚନ୍ତି ତାଙ୍କ ପାଇଁ ସବୁ ସେଠି ସବୁଦିନି ରହିଚନ୍ତି ମାନେ ଖାଉଚନ୍ତି ଆମେ ପଇସା ଦେଲେ ବି ଚଳିବ ପଇସା କାଇଁଦେବା ଆମେ ସବୁ ବିସ୍କୁଟ, ଚୁଡା, ସାବୁନ, ତେଲ ସେମାନେ ସବୁଦିନ ବ୍ୟବହାର ଜିନିଷ ନା ସବୁ ନେଇ ନାଇ କି ମୁଁ ଯାଇ ଟିକେ ଏଇଭଳିଆ ଆଉ।
ହଁ ହଁ। ଭଲ ବୁଲିବାଲିକିରି ତାଙ୍କ ମାନଙ୍କ ଠାରୁ ଟିକେ ଆଶୀର୍ବାଦ ନେଇଗଲେ ଆମକୁ ଟିକେ ଶାନ୍ତି ଲାଗିବ।
ତାଙ୍କ ସହିତ ଟିକେ ବି ବସିଲୁ ଆଉ ଆଉ ଆମ ପଇସା ଟା ବି ତାଙ୍କ ଇଏରେ ଟିକେ ଲାଗିଲା ଆମକୁ ବି ଭଲ ଲାଗିବ, ଆମେ ତ ବେଶୀ ସାହାଯ୍ୟ କରିପାରେନା କାଇଁନା ଆମ ପାଖରେ ସେତେ ବି ସକ୍ଷମ ନାହିଁ ନା। ଯେତିକି ଅଛି ତା ଦେହେରେ ଭଗବାନ ଇଏ କରିବେ ଆଉ କଣ କରି
ଆ
ଏଇନା ଯୋଉ ମାନେ ମୋ ଆଗୁରୁ ତ ଟିକିଏଥିଲା ଆମ ଦି ଜଣଙ୍କର ଟିକିଏ ଧାର୍ମିକ କଳା ଥିଲା କିନ୍ତୁ ଯୋଉ ପୁଅ ହେଲା ପରେ ଏ ଆମ କହିଲେ ଠାକୁର ମ-ଆମ ଭାଗ୍ୟରେ ପୁଅ ଲେଖା ରଖିିନଥିଲେ। ଆମ ଦୁଃ ଖ ସହି ନ ପାରି ଠାକୁର ଦେଲେ ମାନେ ତ କଷ୍ଟ ବି ଦେଲେ। ସେଥିପାଇଁ ସେ କଷ୍ ଟରୁ ପାରି କରିକିନା ଆମେ ପୁଅଟାକୁ ପାଇଚେ ଯୋଉ ଆମେ କାଇଁକି ଏମିତି ଦୁଃଖରେ କିଏ ଥବ ଆମେ ସାହାଯ୍ୟ କାଇଁ ନ କରିବା। ସେଇଦିନରୁ ଗୋଟେ ମନ ଟା ଆମର ଗୋଟେ ଇଏ ହେଲା ଆଉ।
ହଁ ଅଲଗା ଟାଇପ୍ ର ଗୋଟେ ଆଉ ଠାକୁରଙ୍କ ପ୍ରତି ଟିକିଏ ମାନେ ସ୍ନେହ ଭଲ ପାଇବା ଟିକ କେ ବଢିଗଲା।
ବେଶୀ ଆଉ ଯେତିକି ଥିଲା ଆହୁରି ବେଶୀ ହେଇଗଲା ଆଉ।
ବେଶୀ ହେଇଗଲା।
ପୁଅ ଝିଅ ବି ଠିଆ ହେଇ ଲାଇନ୍ ରେ ପତ୍ର ଦେବେ, ଖାଇବା ଦେବେ, ଜାଣିଗଲେଣି ଛୁଆ ସବୁ।
ଓ ହଁ, ଆଉ ଏବେ ବର୍ଷା ହେଲାଣି ତୋମ ଆଡେ?
ନା ନା ବର୍ଷା ଷା ହେଇନି ପାଗ ଭଲ ଅଛି। ଆଜ୍ଞା, ଆଜ୍ଞା ଦି। ଆଜ୍ଞା।